ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
ହ୍ୟାଲୋ।
କଇଲି ଆପଣଙ୍କୁ ମୋ ଭୟେଶ୍ ଶୁଭା ଯାଉଚି କି?
ହଁ ହଁ ଶୁଭାଯାଉଚି।
ଆଛା ଆଉ ଆପଣ କଣ କରୁଚନ୍ତି?
ଏଇ ବସିଥିଲି ଖାଇକି।
ଆଚ୍ଛା ଆପଣଙ୍କୁ କଣ ଖାଇଚନ୍ତି?
ଆଜି ମୁଁ ଖାଇଥିଲି ମଟନ୍ ଆଉ ଭାତ କଖାରୁ ଫୁଲ ଜାଣିଚନ୍ତି?
ଆଜ୍ଞା।
ସେ କଖାରୁ ଫୁଲ
ପିଠ ଆଉ ଭଜା
ହଁ।
ଆଉ
ଟିକେ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଆସୁଚି ଟିକେ ସେଟାକୁ
ହ୍ୟାଲୋ।
ହଁ ହାଲୋ।
ହଁ ଟିକେ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଟା ଆସୁଚି ତ ଟିକେ ନାକୁ ସେଟାକୁ ଇଗ୍ନୋର କରନ୍ତୁ।
ହଁ ହ୍ୟାଲୋ।
ଆଉ ହଁ ହଁ କୁହନ୍ତୁ।
କୁହନ୍ତୁ ହଁ ହ୍ୟାଲୋ।
ହଁ ମୁଁ କହିଲି କି ଆପଣଙ୍କ ଆଡେ ଏବେ ବର୍ଷା ହଉଚି କି?
ହଁ ପ୍ରବଳ।
ବର୍ଷା ହଉଛି ତାହେଲେ ଆପଣଙ୍କ ଆଡେ?
ହଁ ବିଲ ଆମ ବିଲ ବିଲ ଆଡି ପୁରି ଗଲାଣି। ପାଞ୍ଚ ଦିନ ହେଲା ଲଗା
ଓ ଆମ କମ ନଷ୍ଟ ହୋଇଯିବ ବୋଧେ?
ନା ଆଜି ଯଦି ଦି ଦିନରେ ବର୍ଷା ଆଜି କାଲି ଭିତରେ ବର୍ଷା ଛାଡିଯାଏ କି ଛି ହବନି ନହେଲେ ନଷ୍ଟ ହେଇଯିବ।
ହଁ ହେଲେ ଏବେ ସବୁଡେ ବର୍ଷା ଆଥିଲା ଏବେ ଚାଷ ସେମାନଙ୍କ ଟିକେ ଅଧିକ ଟେନସନ କାଣ ଯୋଉ ଏବେ ଯୋଉ କହଇଥିବ ନା ସେ ସବୁ ନଷ୍ଟ ହେଇଯିବ। ପଚି ଯିବ ନା।
ହଁ। ମାନେ ତଳିରା ପକେଇ ଦେଇଛନ୍ତି ସବୁ।
ହଁ ହଁ ମୁଁ ଜାଣିଛି କଷ୍ଟ କାଇଁକି ନା ଆମର ବି ବିଲ ଅ ଛି ମାମୁଁ କରନ୍ତି ଚାଷ ତ କଷ୍ଟ ଟା କଣ ଆମେ ଜାଣିଛୁ।
ଓହୋ।
କଷ୍ଟ କଲୁ ହଉ କୁହନ୍ତୁ?
ସେ ପୁଣି ପଚି ଗଲେ ପୁଣି ଆଉଥରେ ପକେଇବାକୁ ପଡିବ କଷ୍ଟ କରିକି।
ହଁ ମ ପଇସା ବି ନଷ୍ଟ ନା ଏତେ ଫରେ ଆଣୁଚନ୍ତି।
ଧାନ ସେ ଯୋଉ ବିହନ ଗୋଟା ପ୍ୟାକେଟ ଅଠରଶହ। ଦି ହଜାର ଏମିତି।
ହଁ ବହୁତ କଷ୍ଟ ମାନେ ବହୁତ ପରିଶ୍ରମ କଲେ ହିଁ ଜଣେ ମାନେ ଭ ଲ ସେ ଚାଷ କରିପାରିବ।
ହଁ।
ଆଉ ଚାଷୀ ଚାଷ ନ କଲେ ଆମେ କଣ ଖାଇବା କଣ? ତ ଯାହାବି ହେଲେ ଆମକୁ କଁ କରିବା? ଗ ଗମେଣ୍ଟ ତ ଚାଷୀ ମାନଙ୍କୁ ହଁ ହଁ। ବର୍ଷା ଆମ ଆଡେ ହଉଥିଲା ଆଜି ଟିକେ ହଉନି ମାନେ ସକା ପାଗଟା ଦେଇଛି ବର୍ଷା ପାଗ କିନ୍ତୁ ମୁଁ ଆଜି ଠା ସକାଳୁଠୁ ଠାକୁଙ୍କୁ ଡାକୁଚଛି ଭଗବାନ ଆଜି ଦିନଟା ବର୍ଷା ନ କର।
ଆମର ତ ଛାଡ଼ୁନି ଟିକେ।
ଠାକୁରଙ୍କୁ ଡାକ ବର୍ଷା ନ ହଉ।
ହଁ ଲଘୁଚାପ ଟା ତ ଅଛି ଆଉ କଣ ଆମ ହାତରେ ମଧ୍ୟ କଣ ଥୋଡ଼ି ଅଛି।
ହଁ।
ଛାଡିିନେ ଯ ଆପେ ଛାଡିବ ଦେଖିବା କଣ ହଉଛି?
ହଁ।
ଆମର ବିଲରେ ତଳି ପକେଇଦେ କେତେ କୋଡିଏ ପଚିଶ ଦିନ ଲାଗିଥିଲା।
ହଁ।
ଆଉ ପୁଣି, ହଁ କୁହନ୍ତୁ।
ଆପଣଙ୍କ ନିଜ ବିଲ ଅଛି?
ହଁ ଆମର କେତେ ବହୁତ
ଆମର ବହୁତ ବିଲ ଅଛି।
ଆଛା ନିଜେ ଚାଷ କରନ୍ତି?
ସେ ଚାଷ ଆମର ହଁ ବାପା ଟିକେ ବୁଝାବୁଝି କରନ୍ତି ଲୋକ ବି କରିଦିଅନ୍ତି।
ଆଛା। ଆମର ବି ସେମିତି ଆଈ କରେ ତ ମାମୁଁ ଯେତେବେଳେ ଚେନ୍ନାଇରେ କାମ କରୁଥିଲେ ତ ମାନେ ଆମରେ ଦେଇ ଦିଅନ୍ତି ଯାହା ଲାଭ ପଇସା ଟା ଆସେ ତ ସେଇଟା ଆଈକୁ ମିଳେ। ନହେଲେ ବାକି ମାମୁଁ ଏଇନା ସମ୍ଭାଳୁଛନ୍ତି ବିଲ କାମ ମାନେ ଚାଷ ସରିଲା ପରେ ଯୋଉ ତାପରେ ଯୋଉ ପରିବା ପତ୍ର ଲାଗେ ମାମୁ ବୁଝାବୁଝି କରନ୍ତି। ପରିବା ପତ୍ର ଟିକେ ବିକାଯାଏ।
ପରିବା ଚାଷ ପରିବା ଚାଷ କରନ୍ତି ନା ଧାନ ଚାଷ?
ଧାନ ଚାଷ ହୁଏ ତାପରେ ପରିବା ଚାଷ ହୁଏ ଶୀତ ଦିନ ଟାଇମରେ।
ଆଗରୁ କଣ ବିଲ ଠିକା ଦେଇଦିଅନ୍ତି ଜାଣିଥିବେ?
ହଁ ହଁ।
ସେତେବେଳେ ଠିକା ଦେଇଦିଅନ୍ତି କି ମାନେ ପରିଶ୍ରମ କରିବାକୁ ପଡେନି ଏବେ ତ ଧାନ ତ ରେଟ ହେଲାଣି।
ହଁ।
ନିଜେ ନ ନରି କିଏ ଆଉ ଠିକା ଦବ ଆମେ ବି ଆଗକୁ ଦେଇଦବୁ। କିଏ ଏତେ ଖଟିବ ଆମର ବି ଦେଇଦଉ। ଏନା ଧାନ ଏତେ ରେଟ ହେଲାଣି ଆଉ।
ହ ଆଉ ମାମୁଁ ବି ସେଇ କଥା ଆଗରୁ ସେମିତି ବିଲ ଦିଆହୁଏ। ଯାଉଥିଲା କିନ୍ତୁ ଯିଏ ବିଲ ନଉଥିଲା ତାକୁ କିନ୍ତୁ ଅଧିକ ପଇସା ସିଏ ରଖୁଥିଲା କାରଣ ଯେହେତୁ ସିଏ କଷ୍ଟ କଷ୍ଟ କରି କରୁଥିଲା ତ ସିଏ ହଉଥିଲା। ଯାହା ଟିକେ ଲାଭ ବିକିଲେ ହଉଥିଲେ ତ ସେତିକି ପଇସା ଟା ଆଣିକି ଆଇ ଘରୁ ରହୁଥିଲେ। ତ ଏବେ ମାମୁଁ ବୁଝାବୁଝି କରୁଛନ୍ତି ଯେହେତୁ ଟିକେ ଅଧିକ ଆସୁଛି ଆଉ।
ହଁ ବୁଝା ବୁଝି କିଏ ବୁଝା ବୁଝି କରେ
ହଁ ତ ବର୍ଷା ହେଇଗଲେ ଟିକେ ଅସୁବିଧା କାରଣ ନଷ୍ଟ ହେଇଯିବ ନା ଏତେ କଷ୍ଟ କରିକି ପରିଶ୍ରମ ଆଉ କଅ ରହିବ କି
ଆ ପରିବା ଚାଷ ଟା ନଷ୍ଟ ହେଇପାରେ କିନ୍ତୁ ଯଉ ଧାନ ଚାଷଟା ଏତେ ଜଲ୍ଦି ନଷ୍ଟ ମିନିମମ୍ ପାଞ୍ଚ ଦଶ ଦିନ ଖଣ୍ଡେ ରହିବ।
ହଁ ହଉ।
ଧାନ ଏତେ ଜଲ୍ଦି ନଷ୍ଟ
ସେଇଠି ହୁଁ ହଉ ଆଉ କଣ କୁହନ୍ତୁ?
ଆପଣ ଖାଇସାରିଲେଣି?
ହଁ ମୁଁ ଖାଇନି ବାବା ତ ଏଇନା ଆସିଲେ ତ ଏଇନା ଏବେ ଖାଇବୁ ଆଉ ଟିକେ ପରେ ଆଉ।
କଣ ହେଇଛି ଆଜି ଘରେ?
ଆମର ଅଛି ଭାତ ଶମ୍ୱର ହେଇଛି।
ଆଉ?
ସାତ ଶମ୍ୱର୍ ପାମ୍ପଡ ଆଉ ଆମର ଟିକେ ଖ ତମେ ତା ଜିନିଷ ଥୋଇଗଲେ ଆମର ଭାତ ଗଳିଯିବ।
ଖଟା
ହଁ।
ଆଉ ଆଇସ କିଛି ହେଇନି?
ଆାଇସ ବାପାଙ୍କ ପାଇଁ ତାଙ୍କର ଅଣ୍ଡା ମୁଁ ଆଇସ ଆମେ ଖାଉନୁ ନା ମାମା ମାମା ମୋର ତ ସେଥିପାଇଁ ଆଉ।
କଣ ପାଇଁ?
ମୁଁ ଆଇସ ଛାଡି ଦେଇଛି ଏଇ ନୂଆ ବର୍ଷରୁ କିଛି ନୂଆ କରିବି ତ ତ ସେଥିପାଇଁ ଆଇସ ଛାଡିଦେଲି ଆଉ।
ନୂଆ କରିବେ ବୋଲି ଆଇସ ସାରି ଦେଇଛନ୍ତି?
ଆଜ୍ଞା। ତୁଳସୀ ମାଳା ବି ପକେଇଛି ଯିଏ ଦେଖୁଛନ୍ତି ପଚାରୁଛନ୍ତି ଆପଣ କଣ ବୈଷ୍ଣବ ଦୀକ୍ଷା ନେଇଯାଇଛନ୍ତି ତ ତୁଳସୀ ମାଳ ପକଉଛନ୍ତି?
ଓ ପୁରା ସାରଛନ୍ତି ନା?
ନା ପୁରା ଛାଡ଼ି ଦେଇଛି ନା
ଓ ହୋ
-ହଉ ଆଉ ଖାଇବାକୁ ଇଚ୍ଛା ହଉନି କିନ୍ତୁ ବହୁତ-
ମାସ୍ ମାସେ ଖଣ୍ଡେ ଛାଡିଦେଲେ ଆଉ ଇଚ୍ଛା ହବନି।
-ହଁ ଆମର ଆମର ଏମିତିବି ପ୍ରାୟ ଟାଇମ ମାନେ ଶ୍ରାବଣ ମାସରେ ଆଇଁଷ ହୁଏନି କା- କାର୍ତ୍ତୀକ ମାସରେ ଆଇଁଷ ହୁଏନି ଘରେ ତ ଖୁଦରୁକୁଣି ଟାଇମରେ ବି ଆଇଁଷ ହୁଏନି। -ହଁ ସେଥିପାଇଁ ଆଇଁଷ ଛାଡ ଛାଡେ-
ମୁଁ ଭାବୁଛି ଶ୍ରାବଣ ମାସ ରୁ ଛାଡିବା ଷ୍ଟାର୍ଟ କରିଦେବି।
ହଁ ଛାଡିଦେଲେ ସବୁଠୁ ବେଷ୍ଟ।
ଶ୍ରାବଣ ମାସରେ ତ ଶ୍ରାବଣ ମାସ ତ ମୁଁ ସବୁ ବର୍ଷ କରୁଛି।
ବୋଲବମ ଜାନ୍ତି ପାଣି ନେଇକି?
ହଁ
ଭଲଆଉ କୋଉଠୁ ମାନେ ପାଣି ଉଠାନ୍ତି କୋଉଠି ନେଇକି ଛାଡନ୍ତି।
ଆମେ ଦିଥର ଉଠୋଉ। ଗୋଟେ ଆମ ଆମ ଏଇ ଗାଁ ରେ ଏଠୁ ଆମର ଶିବ ମନ୍ଦିର ଅଛି।
-ଆମେ ଥରେ ଆମ ଗାଁରୁ ଉଠୋଉ ତା- ତାପରେ ଯାଉ ଗୋଟେ ବସ୍ କରିକି ଗତ ବର୍ଷ ଯାଇଥିଲେ ଅଯୋଧ୍ୟା।
ହଁ
ଏ ବର୍ଷ କୁଆଡେ କଣ ନେପାଳ ଯିବେ କହୁଛନ୍ତି। ପାଣି ଏଇଠି ଉଠେଇ ଦେଇକି ବୁଲିତେ ଯିବେ।
ଓହୋ
ଆମ କାନ୍ତି ଅଲଗା ଲବ
ହ -ଆମକୁ ଏମିତି ଆଲାଉ କରନ୍ତୁନି କୌଣସି ପିଲାବି ଏକେଲା ଯିବ ତ ଗ୍ରୁପରେ ଆଉ ସେମିତିକିଛି- -କାନ୍ଦିଲେ ବି ବହୁତ ଇଚ୍ଛା ଅଛି କି-
ଆଉ ଏକଲା ନୁହେଁ ଘର ଲୋକ ଯାଆନ୍ତି ଆଉ ଗାଁ ଲୋକ ମିଶିକି।
ହଁ ଆମ ଘରଲୋକ କିଏ ଯାଆନ୍ତିନି ନା ତ ଭାଇ ମାନେ ଯାଆନ୍ତି। ତ ଭାଇ ମାନଙ୍କ ସହିତ ଆମକୁ ଛାଡନ୍ତିନି। ତ ଏବେ ତ କିଛି ପ୍ଲାନିଂ ନାହିଁ। କିନ୍ତୁ ମୁଁ ଆଗକୁ ପ୍ଲାନିଂ ରଖିଛି କି ବୋଲବମ ଯିବି ବୋଲି।
ବୋଲବମ ଯେ ହଁ ମୁଁ ବି ଯାଇନି ଏଇଟା ଗୋଟେ ଭଲ ଲାଗେ। କିନ୍ତୁ ଚାଲିଲା ବେଳକୁ କଷ୍ଟ ବି ସେତିକି ହୁଏ।
-କଷ୍ଟ ସେତିକି ହେଲେ କଷ୍ଟ ନ କଲେ କଣ ଥରେନା ଭଗବାନ ମିଳିବେ ଆମକୁ କଷ୍ଟ କଲେ ହିଁ ତ- କୃଷ୍ଣ ମିଳିବେ ନା। ହଁ
ସେ ବାଥା
ହଁ ସେଇଭଳିଆ ଆଉ। କଷ୍ଟ କରିଛନ୍ତି ମାନେ ଦିନେ ଦିନେ ଆପଣଙ୍କୁ ଫଳ ଟା ମିଳିବ। ତ ଫଳକୁ ଅପେକ୍ଷା କରିବାକୁ ପଡିବ କିନ୍ତୁ ଆଉ ଆଜ୍ଞା।
-ପରିଶ୍ରମ ନକଲେ କିଛି ମିଳିବନି ନା ଜଣା କଷ୍ଟ- କଷ୍ଟହୁଏ କିନ୍ତୁ ଜଣାପଡେନା ଆମେ ସବୁ ବହୁତ ପିଲା ଯାଉ ନା।
ହଁ
ଦା କଷ୍ଟ ନାଗିନେ ବି କରିବାକୁ ପଡିବ। ମୁଁ କେତେ ପାଞ୍ଚ ବର୍ଷ ହେଲା ଗଲିଣି।
ଆହା ମାନେ କେତେ ବାଟ ଚାଲନ୍ତୁ? କେତେ କିଲୋମିଟର?
ମିନିମମ୍ ପନ୍ଦର କିଲୋମିଟର, ପନ୍ଦର କିଲୋମିଟର ହେଇଯିବ।
ଆଉରି ଏତେ ବାଟ ଚାଲନ୍ତି ଓ
ଆମେ ତ କିଛି କହୁନା ଯାହା ବଡ ଲୋକ ଆମ ସହିତ ଯାଆନ୍ତି। ତାଙ୍କେ ଯାହା କୁହନ୍ତି ଆମେ ତାଙ୍କ ପଛରେ ଚାଲିଥାଉ।
ଆ ମୋତେ ଥଣ୍ଡା ଜୋର ହେଇଯାଇଛି। ଖାଲି ଛିଙ୍କ ହୋଉଛି।
ଏଇ ପାଗ ତ ସେଇଆ ଥଣ୍ଡା ଜର ହବ।
ନା ଜରୁଆ ଜରୁଆ ଏଇନା ଲାଗିଲାଣିି ସକାଳଠୁ ଲାଗୁନଥିଲା। ଏଇଖୁଁଣା ଜରୁଆ ଜରୁଆ ଲାଗିଲାଣି।
ଦେଖିବେ କାଲି ଆପଣଙ୍କୁ କେତେ ଜୋର ଜର ଆସିବ। ମୋର ଏମିତି ହୁଏ।
କାଲି ମୋର କାଲି ପରୀକ୍ଷା ଅଛି। ହିଁ,
ଦେଖିବେ କେମିତି ଜର ଆସିବ କାଲି। ମୋର ବା ଏମିତି ହୁଏ। ଫାଷ୍ଟ ଛିଙ୍କ ହୁଏ। ଆଖି କାନ ପୋଡେ ତାପର୍ ଦିନ ଜର।
ନାଲି ପଡିଗଲାଣି ନାକ ପୁରା ଘଷି-ଘଷି।
ଦେଖେ କେମି
ଟମାଟ ଭଳିଆ ଲାଲି ପଲାଣି। ହର ନ ହଉ ଜର ହେଲେ ପସନ୍ତି କା କାଲି ପରୀକ୍ଷା ଅଛି ନା ତ ସେଥିପାଇଁ।
ଉଁ ହୁଁ ତମର ତ ଯେମିତି ଇଏ ଯେମିତି ସବୁ ଆକ୍ଟିଭିଟି ହେଲାଣି ଜର ହବ ଆଉ।
ମେଡିସିନ୍ ତ ବାବା ଆଣିଚନ୍ତି ଏଇନା ଖାଇବି ମୁଁ କାଲି ରାତି ଟୁ ଜଣାପୋଥିଲା ତୋ ମୁଁ ବାପାଙ୍କୁ କହିଥିଲି ବାବା ଆସିଲା ଟିକେ ମେଡିସିନଟା ଆଣିବ। ତ ବାପା ଆଣିଛନ୍ତି ଗଲେ ଖାଇବି।
ଗଲା ତ ଭଲ କଥା।
ହଁ ଏକ୍ଜାମ୍ ହଲରେ ଖାଲି ମୁଣ୍ଡ ନ ପିନ୍ଧିବା ଦରକାର ଆଉ କିଛି ଦରକାର ନାହିଁ। ହଉ କଥା ହେଇକି ଭଲ ଲା
ମୁଣ୍ଡ ମୁ ହଁ। ଧନ୍ୟବାଦ୍।
ଧନ୍ୟବାଦ୍‌ ଜୟ ଶ୍ରୀ ଜଗନ୍ନାଥ୍।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।